ହ୍ୟାଲୋ ହଁ ସୁପ୍ରଭାତ
ସୁପ୍ରଭାତ ଆଉ କଣ କରୁଛ?
କଣ କରୁଛ?
ମୁଁ ଏଠେ ଆସିଛି ବୁଲିବା ପାଇଁ ଆସିଛି
ହଁ
ହଁ କଣ ରୋଷେଇ କରିବା? ହେଁ ହେଁ
ଭଜା ଆହୁରି ଦହି ଏମିତି ଆଉ
ଦହି ରେ କଣ କର?
ଦହି ଦହିରେ ଏମିତି ଖାଲି ଦହି ଆଉ ସେ ଯୋଉ କଞ୍ଚା ଲଙ୍କା ଲୁଣ ପିଆଜ କରିକି ଖାଇଦବୁ ଦହିରେ କିଛି ବି ବନେଇବିନି ସାଧା ଖାଲି ଦହି ହିଁ ନାଇଁ କାକୁଡି ନାହିଁ।
ଓ ହୋ
ହୁଁ ତମର କଣ ରୋଷେଇ ହବ ଆଜି?
ଆମର ଭାତ ମଟନ୍ ଚିକେନ୍ ସାଲାଟ
ଓହୋ ଆଉ କଣ ଭୋଜି ହୋଉଚି ନା କଣ ତମ ଘରେ?
ହଁ ପୁରା ଆଜି ଭୋଜି ହୋଉଚି ଜନ୍ମଦିନ ମୋର ଆଜି ତ ସେଥିପାଇଁ।
ଓହୋ। ଜନ୍ମଦିନ ଶୁଭଚ୍ଛା ଶୁଭକାମନା। ହଁ।
ହଁ ଧନ୍ୟବାଦ।
ହଁ।
ତମର ଜନ୍ମଦିନରେ ହେଇଥିଲା ନା ନାଇଁ ଭୋଜି?
ନା ନା ହେଇନଥିଲା ମୋର। ମତେ ଟିକେ ଭଲ ଲାଗେନି ତ ସେଥିପାଇଁ ମୁଁ କାହାକୁ କହିନଥିଲି ମୋର ସେଦିନ ଜନ୍ମଦିନ ବୋଲି ଖାଲି ମୋର ଭଲ ଯୋଉ ମାନେ ବି ଘନିଷ୍ଠ ସାଙ୍ଗ ମାନେ ହିଁ ଜାଣିଥିଲେ ଆଉ।
ହଁ ହଁ ମୁଁ ବି ତ କାହାକୁ କହିନି। ମୋର ଅ ଦି ତିନିଟା ସାଙ୍ଗ ମାନଙ୍କୁ କହିଚି।
ହୁଁ।
ହୁଁ ସେମାନେ ଆସିଛନ୍ତି ମିଶିକି ବୁଲୁଛୁ ଏବେ ଆଉ।
ଜନ୍ମଦିନରେ ହଁ ଆଉ ଜନ୍ମଦିନରେ କୁହନି।
ହଁ ମନ୍ଦିର ଏବେ ଗାଧେଇକି ଯିବି।
ହଁ।
ନଡିଆ ଗୋଟେ ନେଇଯିବି ଆଉ ପୂଜା କରିକି ଆସିବି ନଡ଼ିଆ କଦଳୀ ଧୂପ କାଟି ଦେଇ ଆଉ ଆପଲ୍ କଦଳୀ ଏଇରାକ ନେଇକି ଯିବି। ହଁ ଆମର ସାହି ପା ପାଖରେ ଆଗ ଗୋଟେ ମନ୍ଦିର ଅଛି ତ ସେଠାକୁ ଯିବି ପୂଜା କରିକି ଆସିବି ଆଉ। ତାପରେ ରୋଷେଇ ଆରମ୍ଭ କରିବୁ ସାଙ୍ଗ ମାନ ଆସିଚନ୍ତି। ରୋଷେଇ ଟା ଆରମ୍ଭ କରିବୁ।
ହଁ।
ତାପରେ ତ ଖାଲି ମଜ୍‌ ମ
ହଁ ହଁ ମାଛ ଭାତ ହୁଏ କି ତମର ମାଚ? ସବୁ ତ ସବୁ ପ୍ରକାର ତ ସେ ଆଜି
ମାଛ?
ହୁଁ।
କଣ ମାଛ ରୋଷେଇ କରୁଛନ୍ତି ନା କଣ?
ହଁ ଆମ୍ କର କମ୍ ଚିକେନ୍‌ ମଟନ ହବ ଯେ ମାଛ ହବନି କି ବୋଲି ପଚାରିଲି। କଲି ଯେ ମୁଁ କହିଲି ମାଛ କରିବନି କି ଆଜି?
ମାଛ ନାଇଁ ମାଛ କରିବୁନି କେହି ଖାଉନାହାନ୍ତି ମାଛ।
ହଁ। ଆମେ ତ ଆମ ଘରେ ତ ସମସ୍ତେ ମାଛ ଖାଉଛନ୍ତି ଆମର ମାଛ ଚାଷ ବି କରାହୋଉଛି।
ଓହଁ ମାଛ ଚାଷ କେମିତି କରାଯାଉ
ଆମର ଗୋଟେ ଅଛି ଆମର ଗୋଟେ ଅଛି ସେ ପୋଖରୀ ରେ ଆଉ ସେଥିରେ ଛୋଟ ଛୋଟ ମାଛ ଆଣିକି ଆମେ ଛାଡି ଦେଇଥିଲୁ। ଆଉ ଦାନା ବି ତାଙ୍କୁ ଦେଇଥିଲୁ ଯେ ସେ ସେ ବହୁତ ବଡ ହେଇଗଲାଣି ମାଛଯାକ ଆଉ ଆଜି ତ ଏମିତିରେ ବି ରବିବାର ଛୁଟି ଦିନ ଆଜି ଆମର ମାଛ ବି ହବ ପରେ ଦିନ ବେଳେ ହବ ଆଉ।
ମାଛ ଛାଣିକି ଖାଉଚନ୍ତି ନା ନ ଛାଣିକି?
କଞ୍ଚା ଖାଇବେ ନା କ'ଣ, ମାଛ କୁ ତ ଛାଣିବାକୁ ହିଁ ପଡ଼ିବ ନା?
ନ ଛାଣିକି ରୋଷେଇ କଲେ ହବ ଇ।
ନଥାଣି କଲେ ତା'ର ସ୍ଵାଦ କମିଯିବ। ସେ ଭଲ ବନି କଞ୍ଚାଳିଆ ଲାଗିବ। ସେଥିପାଇଁ ଫାଷ୍ଟ୍ ତାକୁ ଛଣା ହେଇକି, ରୋଷେଇ କରାଯାଏ ଆଉ।
ତା'ହେଲେ ତମର କେତେ ମୂଲ୍ୟରେ ବିକୁଛନ୍ତି ମାଛ ତମ ଆଡ଼େ?
ଏ ର
ତମ ଆଡ଼େ ମାଛ କେତେ ଟଙ୍କାରେ ବିକୁଚନ୍ତି?
ନାଇଁ ନାଇଁ ଶହେ ଅଶୀ ଟଙ୍କା।
ହୁଁ।
ତା'ମାନେ ଦାନା ଦେବାକୁ ପଡୁଚି, ସେଠେ ମାଛ ମାନଙ୍କୁ।
ହଁ, ତାଙ୍କୁ ଦାନା ନଦେଲେ ସେମାନେ ବଞ୍ଚିବେ କେ--ତି?
କେତେ ଦିନକୁ ଥରେ ଦାନା ଦେଲେ ହବ?
ହେ ମାସକୁ ଥରେ ହଉଚି। ହୁଁ
ଆଉ ଅଲ୍‌ଗା ଦିନ ଭୋକରେ ରହୁଚନ୍ତି।
ନାଇଁ ସେ ପୋଖରୀ ରୁ ଖାଉଚନ୍ତି। ଏବେ ନୂଆ ପୋଖରୀ ନାଇଁ, ସେ ଆଗ ପୁରୁଣା ପୋଖରୀ ନା? ହଁ, ସେ କେଞ୍ଚୁଆ ଆଉ
ମୁଁ ତ ମାର୍କେଟ୍ ଆସି ଟିକେ ମଟନ୍‌ ନେବା ପାଇଁ। ମଟନ୍‌ ଚିକେନ୍‌ ନେବା ପାଇଁ ଆସି
ଆଉ ଆଉ କଙ୍କଡ଼ା ସେପଟ ମିଳେ
ହଁ, କଙ୍କଡ଼ା ବି ମିଳେ।
ହଁ, କଙ୍କଡ଼ା ମିଳେ ଅଧିକ ରେଟ୍ ଅଛି।
ହଁ, ଆଉ ଚିଙ୍ଗୁଡ଼ି?
ତିନ୍‌ଶ ଚାର୍ଶ କିଲୋ।
ମତେ
ହୁଁ
ଚିଙ୍ଗୁଡ଼ି, କଙ୍କଡା, ମାଛ ଠାରୁ ଅଧିକ ସ୍ଵାଦିଷ୍ଟ ସେ ଚିଙ୍ଗୁଡ଼ି, କଙ୍କଡ଼ା।
ନାଇଁ ମୁଁ ତ କେବେ ଖାଇନି, ଚିଙ୍ଗୁଡି କଙ୍କଡା ମତେ ସେ ଯାକ ଭଲ ଲାଗେନି।
ହଁ, ହଁ।
ଦେ କେମିତି ରୋଷେଇ କରୁଛନ୍ତି ଚିଙ୍ଗୁଡି
ଆଣିକିନା ସବୁ ମସ ଲା ମାନେ କି ସାଧାରଣ କରାଯାଏ ସବୁ। ଉଁ ରୋଷେଇ ସେମିତି ହିଁ କରାଯାଏ। ତାକୁ ଖାଲି ପ୍ରଥମେ ଟିକେ ଛାଣିଦେବେ ଆଉ ରୋଷେଇ କରିବେ ଆଉ।
ହଁ, ହଁ।
ହୁଁ।
ମାନେ ମସଲା, ଫସଲା ଦେଇକି ତାକୁ ପଷିବେ।
ହଁ।
ହଁ, ହଁ କେତେ ସମୟ ଭିତରେ ସେଟା ହବ
ସେ କଥା ମୁଁ ମୋର ମନେ ନାହିଁ, ମୁଁ ଏବେ କରିନି ଆଗରୁ କରିଥିଲି ତ, ଏବେ ସବୁବେଳେ ମୋର ମା କରନ୍ତି।
ହୁଁ, ହୁଁ।
ହୁଁ ଆଉ ତାର ଅନ୍ୟ ମାନେ ଚିଙ୍ଗୁଡିରେ ଚିଙ୍ଗୁଡିକୁୁ ଛେଚିକିନା ବି ଉଁ ଖାଉଛନ୍ତି, ଚିଙ୍ଗୁଡି ଛେଚା ନା କଣ କୁହାଯାଏ ତାକୁ, ସେଇଟା ବି ବହୁତ ସ୍ଵାଦିଷ୍ଟ। ମାନେ ଏମିତି ଚିଙ୍ଗୁଡି ଟାକୁ ଫାଷ୍ଟ ଭାଜି ଦେେବେ ତେଲରେ କଞ୍ଚା ଚିଙ୍ଗୁଡି ଆଉ ଆଣିକିନା, ତାକୁ ଛେଚିକିନା ହେଲା, ନ ଛେଚିଲେ ବି ଏମିତି ଉଁ ସେ ଯୋଉ ଲୁଣ ଲଙ୍କା ପିଆଜ ଦେଇକିରି ବି ଖାଆନ୍ତି।
ତାହେଲେ ମୁଁ ଏବେ ଚିଙ୍ଗୁଡି ବି ନେଇକି ଯାଉଛି ତାହେଲେ
ତମ ଇଚ୍ଛା ନେଇକି ଯାଅ।
ହଁ ତାର ଟିକେ ସ୍ୱାଦ ଦେଖିବାକୁ ପଡିବ। ନହେଲେ ଭଲ ସ୍ଵାଦ ହଉଥ ବଲେ ଖାଇବେ ଆଉ ଚିଙ୍ଗୁଡ଼ି ର ସ୍ୱାଦ ଟିକେ ଚାଖିବାକୁ ପଡିବ।
ହଁ ହଁ।
ହଁ।
ହଲୋ
ହ୍ୟାଲୋ
ହଁ
ହଁ
ତାହେଲେ ଆଜି ତମର ଜନ୍ମଦିନ। ଆଉ ବହୁତ ସାରା ଖାଇବା ବନଉଛି, ଆଉ ନାଇଁ କି?
ହୁଁ।
ହଁ ଭଲ କଥା।
ପାମ୍ପଡ଼ ବି କରୁଛୁ, ସାଲେଡ ବି କରୁଛୁ।
ହଁ ହଁ ଭୋଜିରେ ତ ପାମ୍ପଡ଼ ହୁଏ ହିଁ ନା।
ହଁ
ତାପରେ ନାଚ ଗୀତ ବି କରୁଛୁ।
ଓହୋ
ହୁଁ
ହଉ ଆଉ ଠିକ ଅଛି ତାହେଲେ, ମୁଁ ରଖୁଛି, ହେଲା ଟିକେ ର ସେ କରିବି ତ ହଁ ହଁ ହଁ
ହଁ ହଉ ହଉ ଠିକ ଅଛି। ସେ ରହୁଛି ହଁ।